ହ୍ୟାଲୋ।
ଅଁ କଣ କରୁଛୁ?
ହୁଁ ଏମିତି ଛାତ ଉପରେ ବସିଛି।
କେମିତି ଛାତ ଉପରେ ବସିଛୁ?
ଗରମ ହଉଛି ନା ଘ ଲାଇନ ନାହିଁ। ପବନ ବି ହାଲକା ହାଲକା ପବନ ଦଉଛି। ଛାତ ଉପରେ ଆସିକି ବସିକି ହାୱ ଟିକେ ଖାଉଛି ଆଉ।
ଜାଣିଛୁ ପଇସା ପାଇଁ ଲୋକ କେତେ ପାଗଳ ଅ ଯଦି ଗୋଟେ ଜାଗା କୁ ବି ବୁଲିବାକୁ ଆସିଛନ୍ତି ଆଉ ସେଠି ନ ମାନିକି ମାନେ ବୁଲାବୁଲି ଛାଡିକି ବସିକି ସାମ କରଛନ୍ତି ଶୋଇ ବିି ନାହାଁନ୍ତି କାଲି ରା ତିରେ ବି ଶାନ୍ତିରେ ଶୋଇ ନଥିଲି ଦି ଘଣ୍ଟା କି ତିନି ଘଣ୍ଟା ଶୋଇଥିଲି। ଆଜି ତ ଖରାରେ ଦୌଡ଼ି ଦୌଡ଼ି ଦୌଡି ଦୌଡି ଇଚ୍ଛା ନଥାଇକି ବି ଆସିଛି। ଆସିଲା ପରେ ବି କି କିଛି ଲାଭ ନାହିଁ। ଆଉ ଆଉ ଲାଭ ତ ଅଛି ଉଁ କିନ୍ତୁ ଆସିକି ବେକାରଟାରେ ଖାଇ ପିଇକି ବସିକି କାମ କରୁଛି ଆଉ ଜଣେ ଏଠି ଘୁଙ୍ଗୁଡି ମାରୁଛି। ଆମେ ତ ପଇସା ପଛରେ ଗୋଡଉଛି ତାର ତ ପଇସା ଦରକାର ନାହିଁ ଆଉ।
ଆଉ କିଛି ଲୋକ ବି ଥାନ୍ତି ଖରା ମାନନ୍ତିନି ଖରା ବେଳେ ରାତିରେ ମଶା ବି କାମୁଡା ମାନନ୍ତିନି ହେଲେ ତାଙ୍କର କାମରେ ବ୍ୟସ୍ତ ରୁହନ୍ତି କଣ ଜାଣିଛୁ କେବଳ ପଇସା ପଇସା ତ ପୁରା ବହୁତ ମୂଲ୍ୟବାନ ଜିନିଷ ନା।
ହେ ଛାଆଡେ କେତେ କୁଆଡେ ପଇସା କୁଆଡେ ଯାଉଚି। ଆଉ ଯାଜପୁରର ବିରଜା ମନ୍ଦିର ଆଡେ ଟିକେ ବୁଲି ଆସିବା।
ଚାଲ ବିରଜା ମନ୍ଦିରକୁ କୁହାଯାଏ ଯେମିତି ହଁ ମା ଦୁର୍ଗାଙ୍କର।
ହଁ।
ହଁ। ଆଉ କୋଉ କ୍ଷେତ୍ର ବି କୁହାଯାଏ କି କ୍ଷେତ୍ର କୁହାଯାଏ ତ?
କଣ ଆଉଥରେ କହୁନୁ ଶୁଭିଲାନି।
ବିରଜା କ୍ଷେତ୍ର। ଯାଜପୁର ସହରରେ ଥିବା ବିରଜା ମନ୍ଦିର ହେଲା ଓଡ଼ିଶାର ସବୁଠୁ ପୁରାଣ ଶାସ୍ ପୁରୁଣା ଶକ୍ତି ପୀଠ ଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଇଠି ମା ଦୁର୍ଗାଙ୍କ ବିରଜା ରୂପରେ ପୂଜା ବି ପାଉଛନ୍ତି।
ମାନେ ଯୋଉ ବିରଜା ମା ଅଛନ୍ତି ସେ ହେଉଛି ଦୁର୍ଗାଙ୍କର ପ୍ରତିରୂପ।
ହଁ।
ହ ତୁ କାନ୍ଦୁ ଥିଲୁ ନା ତୁ କାନ୍ଦୁ ଥିଲୁ ନା ତାହାଲେ ତୋତେ ନେଲେନି।
ନାଇଁ ନାଇଁ ସେମିତି କେବେ ହେଇନି ମୁଁ ଏତେ ଇଚ୍ଛା ବି ନାହିଁ ସେଠିକି ଯିବା ନଥିଲା। ଏବେ ହୋଉଚି ହେଲେ ମୁଁ ଯାଇପାରୁନି।
ହୋଉ ସେ ମନ୍ଦିରରେ ଜାଣିଛୁ ଗୋଟେ ଖାସ୍ କଥା ଅଛି।
ଗୋଟାଏ ନୁହଁ ଚାରିଟା ଅଛି।
ହୋଉ ମୁଁ ଗୋଟେ କହୁଛି ତୁ ତିନିଟା କହିବୁ।
କଇ କଇ ସରା ନା ମୁଁ ତ ମାଇଲାଣି ଜୋରେ। କ କହ।
ଯାଉନୁ ମାନେ ସେଇଟା ଯା କେତେବେଳେ କେବେ ନିର୍ମାଣ ହେଇଥିଲା ଜାଣିଛୁ? ମାନେ ଅଷ୍ଟମ କି ତେ ତେର୍ ତ ତେରଶହ ଶତାବ୍ଦୀ ମଧ୍ୟରେ ତିଆରି ହେଇଥିଲା। ଆଉ ସୋମବଂଶୀ ଆଉ ଗଙ୍ଗବର୍ଷ ରାଜା ମାନେ ଏଇ ମନ୍ଦିରର ଉନ୍ନତି କରିଥିଲେ ଯେମିତି କି କୋଣାର୍କ ଲିଙ୍ଗରାଜ ଠାରୁ ବି ପୁରୁଣା ଏଇଟା।
ହଁ ଦେବୀ ଯେମିତି ଅଛନ୍ତି ଗର୍ଭଗୃହରେ ମା ବିରଜା ଦୁର୍ଗା ମହିଶାସୁରଙ୍କୁ କୁ ବଧ କରିଥିବା ରୂପରେ ବି ଅଛନ୍ତି ଦେଖିବାକୁ ମିଳେ। ଆଉ ଅଷ୍ଟଭୂଜା ଆ ଅଷ୍ଟଭୁଜା ତିନି ଆଖି। ପ ପଥର ମୂର୍ତ୍ତି ଉପରେ ଆଉ ଗୋଟିଏ ଧାତୁ ସିଏ ବି ଗୋଟେ ମାଙ୍କର ଗୋଟେ ଅବତାର ଥାଏ ସେଟା କି ପଥର ମୂର୍ତ୍ତି ଉପରେ। ଆଉ ଗୋଟିଏ ଧାତୁ କବଚ ବି ଲାଗିଛି। ଆଉ ତାର ଶୈଳୀ ହୋଉଛି ଯେମିତି କଳିଙ୍ଗ ସ୍ଥାପତ୍ୟ। ଆଉ ପୁରା ମନ୍ଦିର କ୍ଲୋରାଇଡ଼୍ ପଥର ଯୋଉଟାକି ଥାଏ ସେ ପଥରରେ ତିଆରି। ହଁ ଦେଉଳ ଉପରେ ସୁନ୍ଦର ଖୋଦା କାମ ବି ହେଇଚି। ଆଉ ଶକ୍ତି ପୀଠ ବି ଅଛି। ବିଶ୍ଵାସ ଅଛି କି ଦେବୀ ଶକ୍ ଶକ୍ତିଙ୍କ ନାଭି ଏଇଠି ପଡ଼ିଥିଲା। ତେଣୁ ଏଇଟା ଏକାବନ ଶକ୍ତି ପୀଠ ମଧ୍ୟରୁ ଗୋଟିଏ। ନାଭି ମନ୍ଦିର ପାଖରେ ଏହା ଅଛି।
ବିରଜାଙ୍କର ମାହାତ୍ମ୍ୟ ବହୁତ ରହିଛି। ଯେମିତି କି ତା ନାଁ କାହିଁକି ବିରଜା ହେଲା। ଯଜ୍ଞ ସ୍ଥାନ କଣ କେମିତି ଆଉ ତାଙ୍କର ଅଦ୍ଭୁତ ଲୀଳା କଣ ଅଛି। ଅ ପ୍ରଥମ ମ ମୁ ତତେ କହୁଚି କି ନାଁ ତା ନାଁ ବିରଜା କାହିଁକି ରହିଲା। ବିରଜା ମାନେ ହଉଚି ଯାହାଙ୍କର ରଜ ନାହିଁ ଯିଏ ମାୟା ଆଉ ମୋହ ଠାରୁ ଦୂରରେ। ମାନେ ମା ଭକ୍ତଙ୍କୁ ସଂସାରର ର ଯଜ୍ଞ ସ୍ଥାନର ଯେମିତିକି ପୁରାଣ ଅନୁସାରେ ବ୍ରହ୍ମା ଏଠି ବିରଜା ହୋମ କରିଥିଲେ ସେଥିପାଇଁ ଏଇ ସ୍ଥାନର ନାମ ଯାଜପୁର ର ଯଜ୍ଞପୁର ନାଁରେ ପ୍ରସିଦ୍ଧ। ଅଦ୍ଭୁତ ତାର ଲୀଳା ସବୁ ରହିଚି ଯେମିତିକିି ମାଆଙ୍କ ପାଖରେ ସବୁବେଳେ ଗୋଟିଏ ଦୀ ପ ଜଳୁଥାଏ ଯୋଉଟା କି ଅଖଣ୍ଡ ଦୀପ କୁହାଯାଏ କି ସେଇଟା କେବେବି ଲିଭେନି।
ହଁ ଅଖଣ୍ଡ ଦୀପ ତ କେବେ ଲିଭେନି ନା ତା ସହିତ ମୁଖ୍ୟ ପର୍ବପାର୍ବଣ ବି ରହିଚି ଏମିତି ଦୁର୍ଗା ପୂଜା ଯେଉଁଟାକି ଆଶ୍ୱିନ ମାସରେ ଷୋଳ ଦିନ ଧରି ମହାପୂଜା ହୋଇଥାଏ। ଓଡ଼ିଶାରେ ତ ସବୁଠୁ ବଡ଼ ପୂଜା ଦୁର୍ଗା ପୂଜା ଏ ଯାଜପୁର ଜିଲ୍ଲାରେ ହିଁ ହେଇଥାଏ। ଆ ଲକ୍ଷ ଲକ୍ଷ ଲୋକ ବି ଆସନ୍ତି। ଆଉ ଗୋଟେ ପୂଜା ବି ଥାଏ ଯୋଉଟାକି କୁମାରୀମାନଙ୍କର ପୂଜା। କୁମାରୀ ପୂଜା ଯୋଉଟା କୁହାଯାଏ। ଦୁର୍ଗା ପୂଜା ବେଳେ ଛୋଟ ଝିଅଙ୍କୁ ମା ଦୁର୍ଗା ରୂପରେ ପୂଜା କରାଯାଏ। ଆଉ ଗୋଟେ ବି ଥାଏ ଚଇତି ବି ଗୋଟେ ଥାଏ। ଚୈତ୍ର ମାସରେ ବି ବଡ଼ ଯାତ୍ରା ହୁଏ। ଆଉ ଗୋଟେ ପୂଜା ତ ମୁଁ କେବେ ଶୁଣିନି ଅ ରାଜା ରାଜେଶ୍ଵରୀ ଯୋଉ ପୂଜା ହୁଏ ମାର୍ଗଶିର ମାସରେ ମା ଙ୍କୁ ରାଜା ରାଜେଶ୍ଵରୀ ରୂପରେ ପୂଜା ବି କରିଥାନ୍ତି।
ହଁ ଆଉ ଯୋଉ ଯାଜପୁରରେ ଉଁ ଯୋଉ କଣ ରାଜରାଜେଶ୍ଵରୀ ମନ୍ଦିର ରହିଚି ନା କଣ କହିଲୁ?
କଣ?
ଆଁ ହଁ ମନେପଡ଼ୁନି କଥା କହୁଚି ମନେ ପଡ଼ୁନି କୋଉଠୁ ଛାଡ଼ି
ମନ୍ଦିର ଭିତରର ସ୍ଥାନ।
ମନ୍ଦିର ଭିତରର ସ୍ଥାନ କହୁଛ ଯେମିତି କିି ନାଭିକୁଣ୍ଡ ଅଛି ଆଉ ଦଶ ମହାବିଦ୍ୟା ମ ନ୍ଦିର ରହିଚି ବୈତରଣୀ ମ ନଦୀ ପା ଖରେ ଯାଜପୁର ବିରଜା ମନ୍ଦିର ଅଛି। ନାଭିକୁୁଣ୍ଡ ହଉଚି ମାନେ ମନ୍ଦିର ପାଖରେ ଥିବା ପବିତ୍ର କୁଣ୍ଡ ଏଇଠି ଲୋକ ପିଣ୍ଡ ଦାନ କରନ୍ତି। ଗୟା ଏପରି ପବିତ୍ରବାକୁ ମତେ ମନାଯାଏ। ଆଉ ଦଶ ଭହାବଦ୍ୟା ମନ୍ଦିର ଏ ଯୋଉ ମୁ ହଉ ମନ୍ଦିରର ମୁଖ୍ୟ ପରିସର ଭିତରେ ଦେବୀଙ୍କର ଦଶଟି ମହାବିଦ୍ୟା ରୂପରେ ଛୋଟ ଛୋଟ ମନ୍ଦିର ରହିଛି। ଗଲେ ବି ଯାଇକି ଦେଖିବୁ ଖୋଜିବୁ ପାଇବ
ସେ ଲେଖିଛି ଡିଲେଟ ଫର୍ ଏଭ୍ରିୱାନ୍ ମାରିବୁନୁ।
ବୈତରଣୀ ନଦୀ ଯୋଉ ରହିଛି ମନ୍ଦିର ପାଖରେ ବୈତରଣୀ ନଦୀ ମାନେ ମନ୍ଦିର ପାଖରେ ହିଁ ବୈତରଣୀ ନଦୀ ବହୁଛି। ଅ ଏଇ ନଦୀରେ ସ୍ନାନ କଲେ ପାପ ମୁକ୍ତି ହୁଏ। ଆଉ ତୁ ଯୋଉ ପାପ କରୁଛୁ ଯୋଉ ଆଇଁଷ ଖାଉଛୁ ଚିକେନ ମଟନ ଖାଉଛୁ ଏଇ ବୈତରଣୀ ନଦୀ ପାଖକୁ ଯାଇକି କୋଉ ଦିନ ବାରେଣୀ ସମୟରେ ଯୋଉ ଯଜ୍ଞ ହୁଏ ବାରେଣୀ ଯାଜପୁର ଜିଲ୍ଲା ଯୋଉ ଅ ବିରଜାମାଙ୍କ ପାଖରେ ଯୋଉ ବାରେଣୀ ପୂଜା ଯଜ୍ଞ ହୁଏ ସେଇଦିନ ଯାଇକି ସେଇ ବୈତରଣୀ ନଦୀରେ ବୁଡ ପକେଇ ଦେବୁ ସବୁ ପାପ ଧୋଇ ହେଇଯିବ।
ହଁ।। ଅ ଯାଜପୁର ଜିଲ୍ଲା କୁ ପୁରାଣରେ ବିରଜା କ୍ଷେତ୍ର ବା ବିରଜା ନଗରୀ ବି ଓଟ ଦେଶ କାଶୀ ବି କୁହାଯାଇଛି। ଏମିତି ପୁରୀର ଜଗନ୍ନାଥ ଯେମିତି ଯାଜପୁରର ବିରଜା ସେମିତି ପ୍ରସିଦ୍ଧ।
ହଁ। ମା ବିରଞ୍ଜାଙ୍କର ଶିକ୍ଷା କଣ ଜାଣିଛୁ? ମା କୁହନ୍ତି କି ମହିଷାସୁର ଭଳି ଭି ତରର ଅହଂଙ୍କାର। ଆଉ ଲୋଭକୁ ବଧ କର, ଆ ତମେ ପବିତ୍ର ଆଉ ତୁମ ଭିତରେ ଶକ୍ତି ଅଛି। ସିଏ ସିନା କହିଦିଅନ୍ତି, କିନ୍ତୁ ଆମ ଭଳିଆ ପାପି କଣ ତାକୁ ଯି ମାନୁଛୁ।
ଏବେକାର ଲୋକଙ୍କ ଭିତରେ ସେଇଟା ଆସୁଛି ବି କୁଆଡୁ।
ତୁ ଏଇ ପ୍ରକାର ଲୋକ ଭିତରେ ଯାଉନୁ‌।
ହଁ, ପୁରୀ ଜଗନ୍ନାଥ ପୁରୁଷ ରୂପ ଯେମିତି ଯାଜପୁର ବିରଜା ସ୍ତ୍ରୀ ରୂପ। ଦୁହେଁ ମିଶି କରନା ଦୁହେଁ ମିଶି ଓଡିଶାର ହାତ ଦୁର୍ଗା ପୂଜା ବେଳେ ଯାଇଥିଲେ ମାଆ କ ଆଡ଼ମ୍ବର ଦେଖି ମନ ଖୁସି ହୋଇଯିବ। ନାଭିଡକୁଣ୍ଡରେ ସ୍ନାନ କରିଛନ୍ତି?
ନାଭି କୁଣ୍ଡରେ ମୁଁ ତ ବି ଦଦା ଯାଇଥିଲେ ମୋ ଭାଇ ବାହାଘର ଥିଲା। ମତେ ଗୋଟେ ଅଟୋରେ ନେଇକି ଯାଇଥିଲେ। ଆଉ ଜବରଦସ୍ତି ଯାଇଥିଲି। ହଁ, ଯାଇଥିଲି ଓ ଯୋଉ ହାସିଆ ନଦୀ ଏଠି ଗୋଟେ ଅଛି ନା ଯୋଉ ଖାସିଆ ଗୋଟେ ଅଛି ଏଠି ମାଆଙ୍କର ସତୀଙ୍କର ନାଭି ପଡିଥିଲା। ଆଉ ଏକାବନ ଶକ୍ତି ମୀଠ ମଧ୍ୟ ଏଇଟା ଗୋଟେ।
ହଁ
ଆଉ ପାଖରେ ନାଭିକୁୁଣ୍ଡ ଅଛି ଏଠି ଲୋକ ପିଣ୍ଡ ଦାନ କରନ୍ତି। ଯୋଉଟା ଖୋଜିଲେ ପାଉଛୁ କହ, ତ୍ରିଲୋଜନେଶଵର ମନ୍ଦିର ପାଖକୁ ପଳା।
ନାଇଁ। ହଁ, ତ୍ରିଲୋଚନେଶ୍ୱର ମନ୍ଦିର ଯେଉଁଟାକି ଯାଜପୁରର ସବୁଠୁ ପୁରୁଣା ଶିବ ମନ୍ଦିର। ଏ ଗୁଡ଼ିକ ମଧ୍ୟରୁ ଗୋଟେ ଇଏ ଯୋଉଟା ହ ଦ୍ୱଵିତୀୟ ଶତାବ୍ଦୀର ତିନି ଆଖି ଶିବଲିଙ୍ଗ ପାଇଁ ନାମ ତ୍ରିଲେଚୁସୁର। ବ୍ରହ୍ମା ମୟୂ
ହଁ ବ୍ରହ୍ମା ମନ୍ଦିର ଏଠି ଅଛି ଓକିଲ ପେଣ୍ଠ। ଏଁ ଯାଜପୁର ପାଖ ଯୋଉ ଓକିଲ ପେଣ୍ଠରେ ଭଗବାନଙ୍କର ବ୍ରହ୍ମାଙ୍କର ମନ୍ଦିର ଅଛି।
ମାନେ ଭାରତରେ ବ୍ରହ୍ମା ମନ୍ଦିର ବହୁତ କମ। ପୁରାଣ ଅନୁସାରେ ବ୍ରହ୍ମା ଏଠି ବିରଜା ହୋମ ଯଜ୍ଞ କରିଥିଲେ। ସେଥିପାଇଁ ଏ ସ୍ଥାନର ନାଁ ରଖାଯାଇଛି ଜଜ୍ଞପୁର ବା ଯାଜପୁର।
ହଁ ସେ ଏଠି ହଁ ହଁ। କାମରେ ଆସିବ। ବୈତରଣୀ ଘାଟ ବି ଥାଏ ମନ୍ଦିର ଗୁଡ଼ିକ ବୈତରଣୀ ନଦୀ। କୁଳେ ଶହ ଶହ ଛୋଟ ମନ୍ଦିର ବି ଅଛି। ଯେମିତି ପଞ୍ଚପାଣ୍ଡବ ମନ୍ଦିର, ଆଉ ଗୋଟେ ଜମେଶ୍ଵର ମନ୍ଦିର, ପଞ୍ଚପାଣ୍ଡବ। ଯେମିତି ପାଞ୍ଚଟି ଶିବ ମନ୍ଦିର ଗୋଟେ ଧାଡିରେ କୁହାଯାଏ। ପାଣ୍ଡବ ମାନେ ତିଆରି କରି- ଥିଲେ। ଯଉପଞ୍ଚୁପାଣ୍ଡବ ଥାଆନ୍ତି ଆମର। ଆ ଯିଏ ଥିଲେ ମହାଭାରତର ପଞ୍ଚୁ ପାଣ୍ଡବ ଯିଏ ଥିଲେ। ଅର୍ଜୁନ, ଦୁର୍ଯ୍ୟୋଧନ, ନକୁଳ, ସହଦେବ, ଭୀମ ଏମାନେ ହେଲେ ପଞ୍ଚୁପାଣ୍ଡବ। ଆଉ ଯମେଶ୍ଵର ମନ୍ଦିର ଯେଉଟା ଯମଦେବଙ୍କର ମନ୍ଦିର ପିତୃପୁରୁଷଙ୍କ ପାଇଁ ଲୋକ ଏଠି ପିଣ୍ଡ ବି ଦିଅନ୍ତି। ଗୟାପରି ସେ ମନ୍ଦିର ବି ପବିତ୍ର ହୋଇଥାଏ।
ଜମେଶ୍ଵର ମନ୍ଦିର!
ହଁ, ଯମଦାଦାଙ୍କର ଯୋଉଁ ମନ୍ଦିର ଥାଏ, ସେଇଟାକୁ ଯମେଶ୍ଵର ମନ୍ଦିର କୁହାଯାଏ।
ଆଛା। ନାଭିିକୁଣ୍ଡ ବୈତରଣୀ ଘାଟ ମଧ୍ୟ ରହିଛି ଯୋଉଟା କି ବିରଜା ମନ୍ଦିର ପାଖ ପାଖରେ ନାଭି କୁଣ୍ଡ ଅଛି ପିତୃ ପୁରୁଷଙ୍କୁ ମୁକ୍ତି ପାଇଁ ଏଇଠି ପିଣ୍ଡ ଦାନ ହୁଏ। ମନ୍ଦିରର ନଗରୀ ରହିଛି ଭୁବନେଶ୍ଵର ପରି ଯାଜପୁର ବି ମନ୍ଦିରର ନଗରୀ। କିନ୍ତୁ କମ ପ୍ରଚାରରେ ରହିଛି ଆଉ ମାନେ ବେଶୀ ଲୋକ ଜାଣି ନାହାନ୍ତି। ବିରଜା ମନ୍ଦିରରେ ମାଆଙ୍କୁ ପୁଆ ପୋଡ ପିଠା ଭୋଗ ଲାଗେ। ତାର ସ୍ଵାଦ ବି ଅଲଗା ଅଲଗା ରହିଥାଏ।
ହଁଅଁ ବୈତରଣୀକୁ ବି କୁହାଯାଏ ଏ ନଦୀକୁ ଦକ୍ଷିଣ ଗଙ୍ଗା ବି କୁହନ୍ତି। କୁ ହଁ ଯାଜପୁର ମରି? ହେଲେ ଯମ ଯାତନ ନଥାଏ ବୋଲି ବିଶ୍ୱାସ ବି ଲୋକ କରୁଛନ୍ତି ଏବେ।
ଆଉ ଯୋଉ ଲୋକମାନେ ଯାଜପୁରରେ ଯୋଉ ଲୋକମାନେ ଯାଜପୁରରେ ଜନ୍ମ ନେଇଛନ୍ତି ଯାଜପୁରରେ ମରିବେ। ଆଉ ସେମାନେ କଣ ଯମ ଯାତନା ନଥାଏ? ତାହେଲେ ତ ଯାଜପୁର ଜିଲ୍ଲାରେ ଲୋକମାନେ ସମସ୍ତେ ବିନା କଷ୍ଟରେ ମୁ ଯମୁ? ଉପରକୁ ପଳେଇବେ ଆଉ ଯେତେ ଲୋକ ମାରିଲେ ତ କିଛି ଅସୁବିଧା ନାହିଁ।
ହାଲୋ ଜନ୍ମ ନେଇଛି ତ ମରିବା ତ ସ୍ୱାଭାବିକ ନା ଆଜି ନ ହେଲେ କାଲି ମରିବୁ। ତେଣୁ ବହୁତ ଲୋକ ଶେଷ ସମୟରେ ଏଇଠିକି ହିଁ ଆସନ୍ତି।
ଶେଷ ସମୟରେ ମାନେ ବୈତରଣୀ ନଦୀ ପାଖକୁ ଯାଆନ୍ତି ନା କୋଉଠି?
ହଁ ହଁ ମୁକ୍ତି ପାଇବା ପାଇଁ।
ଆମକୁ ଆଉ କୋଉମାନେ ଯୋଉମାନେ ଯାଜ ଗୋଠେ ଜନ୍ମ ନେଇଛନ୍ତି ସେମାନଙ୍କୁ ଆଉ କୁଆଡେ ଯିବାକୁ ପଡିବ ନା ଏଇଠି ପାଇଯିବେ ଆଉ।
ହଁ ବୈକୁଣ୍ଠ ଯାତ୍ରା କରିବେ ଆଉ।
ହଁ ଯାଜପୁର ରେ ଗୋଟେ ଶିକ୍ଷା ରହିଛି ଯୋଉ ଜଉଟାକି ଯାଜପୁର ଶିକ୍ଷା ଦିଏକି ଶକ୍ତି ବିନା ଶିବ ଶବ? ମାନେ ବିରଜା ଆଉ ତ୍ରିଲଚନେଶ୍ଵର ଏକା ଠି ଆମକୁ ସମନ ୟ। ଶିଖାନ୍ତି
ଶିଖାନ୍ତି।